ହ୍ୟାଲୋ?
ନମସ୍କାର।
ନମସ୍କାର ସାଙ୍ଗ କେମିତି ଅଛ?
ଭଲ ଭର। ତୁମେ ବତାଓ କେମତି ଅଛ?
ହୁଁ ମୁଁ ମଧ୍ୟ ବହୁତ ଭଲ ଅଛି ଆଉ ଏମିତି ବାସ୍ ହଁ ମୁଁ ଟିକେ ଖାଉଥିଲି ଚାଖଣା।
କଣ?
ମାନେ ଆମ ଆଠେ ଯେମିତି ଚଟପଟିକୁ ଚାଖଣା କୁହନ୍ତି। ଯୋଉ ବାରମଜା ଯୋଉଟା କୁହନ୍ତି
ଓହୋ ବାରମଜା ସବୁ ପ୍ରକାର ମିଶିକି
ହଁ ତ ବାର ମଜା ଚଟପଟି ଆଉ ଚାଖଣ କୁହନ୍ତି ତ ସେଇଟା ଖାଉଥିଲି ଆଉ ବା ସେମିତି କରିଦେଲି ଆଉ କେମିତି ଆପଣଙ୍କର ଦୈନନ୍ଦିନ ଜୀବନ ଟି ଆଜି କଟିଛି କିପରି ଭାବରେ
ଆଜି ସଣ୍ଡେ ସଣ୍ଡେ ଥିଲା ମଧ୍ୟ ଆଜି ଅଫିସ୍ ଥିଲା ସୋ ଅଫିସ ରୁ ଗଲି ରୋଷେଇ କଲି ପନିର ଭୁଡ଼ ଡାଲି କରିକି ନେଇକି ଗଲି ଅଫିସ ଦଶଟା ବେଳେ ଥିଲା। ତାପରେ ଦଶ ସେଠୁ ସରିଲା ଆଠଟା ବେଳେ ସରିଲା ନେଇକି ଆସିଲି ଆସିଲା ଘରେ ଭାବିଲି ଏ ଜଣଙ୍କ ସହିତ ପ୍ଲାନ୍ ବନଥିଲା ଏମିତି ବସିକି କଥାବାର୍ତ୍ତା ହବୁ ଦୁଃଖ ସୁଖ ବାଣ୍ଟିବୁ ବଟ୍ ସେ ତିନି ଦିନ ହେଲା ଧକା ଦଉଛି ବୋଲି ହଁ ମୁଁ କଣ କଲି ନା ବେଡମିଣ୍ଟନ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚିତ।
ହଁ ତ ବ୍ୟାଡମିଣ୍ଟନ ଖେଳିବା ପ୍ଲାନ୍ କରିଦେଲି ଆଉ ଟିକେ ଚିକେନ ବି ରୋଷେଇ କରିବାର ପ୍ଲାନ୍ ଥିଲା ବସିବାର ଥିଲା ଭଲ ଭାବରେ।
ହ
ତ ସେ ସବୁ କ୍ୟାନସଲ ହେଇଗଲା ତାପରେ ଚାଲିଛି ଏଇ ଭଳିଆ ଆଉ ସେଇଭଳିଆ କଥା ହଉଥିଲି ଯେ ରଥଯାତ୍ରାରେ କଣ କରୁଛୁ ତମେ କେଉଠି ଅଛ ଯିବା କି କଣ ସେଭ ଲିଆ ଆଉଥରେ ମୁଁ ବି ଭାବୁଥିଲି ସେ କଥା ଆପଣଙ୍କୁ କଲ୍ କରିବା ପାଇଁ।
ଓହୋ ବହୁତ ଭଲ ଲାଗିଲା ଜାଣିକି ଯେ ଆପଣ ମଧ୍ୟ ଆମକୁ ଅ ମନେ ପକଉଥିଲେ। ତ ଯେମିତି କହିଲେ କି ରୋଷେଇ କରି ଖାଇସାରିଲେଣି ଆଉ କିଛି ପ୍ଲାନ୍ ଥିଲା ଆଉ କିଛି ଅ ଦୁର୍ଘଟଣା ବଶତଃ ଆପଣଙ୍କର ଯୋଜନା ଗୁଡିକ ବିଳମ୍ବ ହୋଇଯାଇଛି।
ହଁ।
ଓ ହା। ଆଜି ତାହେଲେ ଆପଣ ଏହା ଏହାଆ ଖାଇଛନ୍ତି, ଆଉ ରବିବାର ରେ ଆପଣ ଆଜି କିଛି ଆମିଷ ଖାଇନାହାନ୍ତି, ତ ସେଇଟା ଜାଣି ମୋତେ ବହୁତ ଦୁଃଖ ଖିତ ହେଲା।
ନାଇଁ ଆମିଷ କଣ ଖାଇବୁ ଆଜି ଏକା ଖାଇବାକୁ ଇଚ୍ଛା ହେଲାନି ତ ପ୍ଲାନ୍ ରହିଥିଲା। ସେଭ୍ଛୁଆ ଟା ଗୋଟେ ଆସିବ ବୋଲି। ତ ସେ ଆସିଲାନି ବୋଲି ମୁଁ ପ୍ଲାନ୍ ଚେଞ୍ଜ କରିଥିଲି ଶର୍ମା ଟିକେ ଖାଇଲୁ ଆଉ।
ଆଜ୍ଞା ନିଶ୍ଚିତ ଭାବରେ ଆଉ ଆଗାମୀ ସପ୍ତାହରେ ମୁଁ କଣ ଶୁଣିଥିଲି ଆପଣ କହୁଥିଲେ କିଛି ଯୋଜନା କରିଛନ୍ତି ବୋଲି ତ କି ପ୍ରକାର ଭାବରେ ଯୋଜନା କରିଛନ୍ତି ମୁଁ ଜାଣିବାକୁ ଚାହୁଁଛି?
ଆସନ୍ତା ସପ୍ତାହ ନୁହେଁ ଲାଷ୍ଟ ଉଇକ୍। ଲାଷ୍ଟ ୱିକରେ ବୁଲାବୁଲି ପାଇଁ ପ୍ଲାନ୍ କରିଥିଲି କେଉଁଠି ଗୋଟେ ଯିବି ବୋଲି। କୁଇକଅପ୍ ସବୁ ମିଶିକି କରେ କରେଇବି ବୋଲି ଭାବିଥିଲି କରେଇବି। ଆଉ କୁଆଡେ ଗଟେ ଯିବି ବାହାରକୁ ପଳେଇବି ପ୍ଲାନ୍ କରି ଥିଲି। ମୋର ଗୋଟେ ସାଙ୍ଗ ଚାନ୍ଦ ବୋଲି ତାକୁ ବି କହିଥିଲି ମି ଶିକି ଗୋଟେ କୁଆଡେ ପଳେଇବା କଣ ପ୍ଲାନ୍ ଆମେ ପ୍ରସ୍ତୁତ କରିଛୁ, ଦେଖାଯାଉ କଣ ହଉଛି ଆଉ? ଆର ଆର ଉଇକ ମାନେ ଲା ଜୁଲାଇ ମାସ ଏ ମାସରେ ନୁହଁ। ଜୁଲାଇ ମାସରେ ଲାଷ୍ଟକୁ ମାନେ ଆହୁରି ବହୁତ ସମୟ ମାସେ ସମୟ ଅଛି।
ଆଚ୍ଛା ଆଚ୍ଛା ଜାଣି ପାରିଲି ତ ଆଜ୍ଞା ଆଜ୍ଞା। ମାନେ ଜୁଲାଇ ମାସର ଶେଷ ସପ୍ତାହରେ ଆପଣ ଯୋଜନା କରିଛନ୍ତି ବାହାରକୁ ଯିବା ପାଇଁ ସବୁ ଛୁଟି କୁ ମିଶିତ କରି ଭଲ ଲାଗିଲା ଜାଣି ତ ଯେମିତି ଏବେ ତ ପାଗଟି ବହୁତ ଭଲ ଦଉଛି ଅ ଅଳ୍ପ ବହୁତ ବର୍ଷା ହଉ ପାଗଟି ବହୁତ ସୁନ୍ଦର ହେଇଛି ତ ଆପଣ କିଭଳିଆ ପ୍ରକାର ଜାଗା କୁ ଯିବେ ମାନେ କିଛି ଦର୍ଶନୀୟ ସ୍ଥାନ ଯିବେ ନା କିଛି ପାହାଡ ପର୍ବତ ଜାଗାକୁ ଯିବେ?
ଏକ୍ଚୁଆଲି ସେ କଥା କଣ କି ବର୍ଷା ହଉଚି ତ ଭାବିଥିଲୁ ଯେ ପାଖାପାଖି କୋଉଠି ଯିବୁ ହାଇଦ୍ରାବାଦ ଅଞ୍ଚଳରେ? ବଟ ତାପରେ ଭାବିଲେ ହଁ ବର୍ଷା ତ ହଉଛି ଆମେ ଛୋଟଛୁଆ ଥୋଡି ନା ଅଲଗା ଷ୍ଟେଟ୍ ପ୍ଲାନ୍ କରିଥିଲୁ ମହାରାଷ୍ଟ୍ର ହୋଉ। ଗୋଆ ହଉ କିମ୍ବା ଅତି ଇଏ ଆମର ଏପଟେ ଓଟି ହୋଉ। ହଁ ଆଉ ନହେଲେ ସବୁ ନାମ ଏବେ ମୋତେ ମନେ ପଡ଼ୁନି ନହେଲେ ଓଡ଼ିଶା ହଉ। ସେ ଭଳିଆ ଭାବିଥିଲୁ, ଦେଖାଯାଉ ଭଗବାନ ଯାହା କରିବେ ଆମେ ସେଆଡ଼େ ଯିବୁ।
ଆଜ୍ଞା ଆଉ ଯେମିତି କି କହିଲି ତ ଆଗକୁ ରଥଯାତ୍ରା ଆସୁଛି। ତ ଆପଣ ଓଡିଶା ଯିବାର ଯୋଜନା କରିଛନ୍ତି ନା ନାହିଁ?
ସେଇଥିପାଇଁ ମୁଁ କହିହୁନଥିଲି ଆଉ ଟିକଏ ପୂର୍ବରୁ ଆପଣଙ୍କୁ ଯେ ମୁଁ କଲ୍ କରିକି ଭାବୁଥିଲି ବୋଲି।
ଆଜ୍ଞା।
ତ କଥା କଣ କି? ଏଠି ମୁଁ ଯାଇପାରୁନି ଏଥର ଘରୁ ବି ବୋଉ ବି ଡାକୁଥିଲା। ତ ଯାଇପାରୁନି ମୁଁ ଭାବୁଥିଲି ତମକୁ ବି ଫୋନ ମାରିବି ବୋଲି। ଏଇଠି ଯିବ ଆମର ଯିବା ରଥ ଟାଣିବା ପାଇଁ ଯିବା ମୁଁ ଷୋହଳ ତାରିଖ ଛୁଟି ନେଇଛି। ବୁଝିଲେ କି? ସତ ମୁ ଭାବି ଥିଲି। କଣ ଟିକେ ରଥ ଟ ରଥ ଟିକେ ଟାଣିବା ମୁଁ ସବୁ ବର୍ଷ ଯାଏ ଯୋଉଠି ବି ରହିଲେ ହାଇଦ୍ରାବାଦରେ ରହିଲେ ତ ଖାସ୍ କରି ମୁଁ ଯାଇଛି। ତ ସେଥିପାଇଁ ଭାବିଥିଲି ଟିକେ ଯିବା ବୋଲି ଦେଖାଯାଉ ଭଗବାନ ଡ଼ାକିବେ ଯିଦି ନିହାତି ଯିବୁ। ଷୋହଳ ତାରିଖ ଏମିତିରେ ବି ଛୁଟି ନେଇଚି ସତର ତାରିଖ ବି ନେଇଚି। ଦେଖାଯାଉ ଚାନ୍ଦର ବି ଅଛି ଛୁଟି। ଦେଖାଯାଉ କଣ ହଉଚି ଭଗବାନ ଡୋରି ଲାଗିଲେ ନିଶ୍ଚିତ ଆମେ ଦେଖିବାକୁ ଯିବୁ ଆଉ ଆପଣ ଯଦି ଆପଣଙ୍କର ସମୟ ମିଳିବ ବ୍ୟସ୍ତବହୁଳତା ଜୀବନ ଭିତରେ ଆପଣ କଲେକ୍ଟର ଅଛନ୍ତି ନା ଏବେ?
ନାଇଁ ନାଇଁ ସେମିତି କିଛି ନାହିଁ ତ ଯଦି ମୋତେ ନିଶ୍ଚିତ ଭାବରେ ସମୟ ମିଳିଲା ତ ମୁଁ ଆପଣ ଯୋଉ ମତେ ପ୍ର ସ୍ତାବଟି ଦେଲେ ନିଶ୍ଚିତ ଭାବରେ ଯୋଗଦାନ ଦେବି ଆପଣଙ୍କୁ ଯଦି ମତେ ସମୟ ମିଳିଲା ତ ଆପଣ ଯେମିତି କହିଲେ କି ଯିବେ ଆପଣ ସବୁବେଳେ ରଥ ଟାଣନ୍ତି ଆଉ ସବୁବେଳେ ମ ଛୁକ ଯୋଉ ଜାଗାରେ ରୁହନ୍ତି ଯୋଉ ପରିବେଶରେ ରୁହନ୍ତି ଆଗେ ଜଗା ଦର୍ଶନ କରନ୍ତି ତ ଜଣା ପଡୁଚି କି ଆପଣ ବହୁତ ଅ ଦେବପ୍ରିୟ ଲୋକ ହେଇଥିବେ।
ଆଜ୍ଞା।
ଆଜ୍ଞା ମୁଁ ସେଇଆ କହିଲି ଯେ ଆପଣ ବହୁତୁ ଭକ୍ତିର ଭାବର ସହିତ ଶ୍ରଦ୍ଧା ଥିବ ଆପଣଙ୍କ ଭିତରେ। ତ ବହୁତୁ ଦେବପ୍ରିୟ ଲୋକ ହେଇଥିବେ ଆପଣ ଆପଣଙ୍କ କଥାରୁ ଯାହା ଆମେ ଜାଣିପାରୁ
ନିହାତି ନିହାତି ଆମେ କଳାର ମା ଟି ସବୁବେଳେ କଳାକୁ ଆମେ ନମସ୍କାର କରୁ ତ ଆମ ପାଇଁ କଳା ହିଁ ଆମର ସବୁ କିଛି। ତ ନିହାତି ଆମେ ଭଗବାନଙ୍କୁ ବି ଆମେ ଡାକୁ ଯେ ଆମେ କର୍ମ କରିବୁ କର୍ମ କଲେ ଆମେ ଫଳ ପାଇବୁ। ଧର୍ମ ହି ତ ଆମ ଧର୍ମ ହି ତ ଆମର ଜୀବନ ଯଦି ଆମେ କର୍ମ କଲୁ ଧର୍ମ ଅଟୋମେଟିକ୍ ଆମ ସାଙ୍ଗରେ ଚାଲିବ। ତ ଏଇଭଳି ଭାବରେ ମୋର ଲାଇଫ୍ ଷ୍ଟାଇଲ ଚାଲିଚି। ଆଉ ଘରେ ଭାବୁଥିଲି ଟିକେ ଓଡିଶା ଯିବି ବୋଲି। କିନ୍ତୁ ଟିକେ ଘୁଞ୍ଚେଇ ଦେଲି ଭାବିଲି ଦୁର୍ଗା ପୂଜା ଆଡକୁ ଯିବି। ଶୋ ଏଇଆ ହଉଚି କଥା ଆଉ ଆପଣଙ୍କର କଣ ଚାଲିଚି?
ହଁ ମୋର ତ କିଛି ଚାଲିନି ବାସ୍ ଏମିତି ଫୋନ୍ କରିଦେଲି ଯେହେତୁ ଆପଣଙ୍କର ଆପଣଙ୍କ ବିଷୟରେ ଟିକେ ମନେ ପଡିଲା ଆପଣଙ୍କ କଥା ଗୁଡିକ ଶୁଣିବାକୁ ବହୁତ ଇଚ୍ଛା ହେଲା ତ ସେଥିପାଇଁ ଟିକେ ଫୋନ୍ କରିଦେଲି। ଆଉ ଯେମିତି କହିଲେ ଆପଣ ଘରୁକୁ ଯିବେ ମୁଁ ମଧ୍ୟ କିଛି ମାସ ପରେ ଅ ଘରୁକୁ ଯାଉଚି ଯଦି ହବ ଆମେ ମୁଁ ବି ଆପଣଙ୍କୁ ପ୍ରସ୍ତାବ ଦଉଚି ଯେ ଆମେ ବି ସାଙ୍ଗରେ ଯାଇପାରିବା। ତ କିଛି ଅସୁବିଧା ନାହିଁ ମୁଁ ବି ପ୍ଲାନ୍ କରୁଥିଲି ଘରୁକୁ ଆକଚୁଲି ଯିବାରେ ମୋର ଗୋଟିଏ ଅ କାର୍ଯ୍ୟାଳୟ କାମ ଟିଏ ରହିଯାଇଚି ତ ସେଥିପାଇଁ ମୁଁ ମଧ୍ୟ ଆଜ୍ଞା ମୁଁ ବି ମଧ୍ୟ ଯୋଜନା କରୁଚି ଘରୁକୁ ଯିବାରେ ଦେଖିବା ଯଦି ଆ ଆପଣଙ୍କର ମୋର ସମୟ ଏକା ହବ ତାହେଲେ ଆମେ ନିଶ୍ଚିତ ଭାବରେ ଯାଇପାରିବା।
ନିହାତି ନିହାତି ନହେଲେ ଯିବୁ ନହେଲେ ଆସିବୁ ଯାହାହେଲେ ତ ଗୋଟେ ସାଙ୍ଗରେ କରିବୁ। ଆ ନିହାତି ଆପଣ ଯଦି ପ୍ରସ୍ତାବ ଟା ଦଉଚନ୍ତି ମାନେ ଆପଣ ଏତେ ବ୍ୟସ୍ତ ବହୁଳତା ଜୀବନ ଭି ତିରେ ଏତେ ଭଲ କଥା କହିଲେ ନିହାତି ଆମେ ଚେଷ୍ଟା କରିବୁ ଆମେ ଯିବୁ ସାଙ୍ଗରେ ନହେଲେ ଆସିବୁ ସାଙ୍ଗରେ ନା କଣ କଉଚନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆଉ ଆଜି ରାତିରେ ଆପଣଙ୍କର କଣ ଭୋଜନ ହେଇଛି?
ଭୋଜନ ସେମିତି କିଛି ହେଇନି ଭୋଜନ ଆଜି କହିବାକୁ ଗଲେ ମୁଁ ଅଫିସ ରୁ ଆସେ ଟିକି ମୋଡ଼ି ଦିଅନ୍ତେ। ତା ସହିତ ପନିର ଆଉ ଡାଲି ଟିକେ ଗୋଳେଇ ଦେଇକି ଖାଇ ଦେଇଥିଲି ତାପରେ ଯେମିତି କଉଥିଲି ଆମର ପ୍ଲାନ୍ ଥିଲା ଚି କେନ ବାନେଇବାରେ
ଆଉ ଆମର ବନ୍ଧୁ ଛୁଆ ଲେଟ୍ କରିଦେଲେ। ଆସିଲେ ନାହିଁ ତ ସେଥିପାଇଁ କଣ କଲି ନା ବ୍ୟାଡମିଣ୍ଟନ ଖେଳିବାକୁ ପଳେଇକି ଆସିକି ଜଷ୍ଟ ଟିକେ ସର୍ମାଟେ ଖାଇଲି ଖାଇଲା ପରେ ଟିକେ ବାଦାମ ଫାଦାମ କାକୁଡି ଫାକୁଡି ଟିକେ ଏବେ ଡାଏଟ ଟିକେ କରୁଚି ତ ମୁଁ।
ଆଜ୍ଞା।
ଆସେ ତା ସହିତ ଟିକେ ପ୍ରେଡ଼ିକ୍ଟର ଜାଣିଚନ୍ତି।
ଆଜ୍ଞା ଆଜ୍ଞା।
ତ ହଁ ତ କଣ ନା ଟିକେ ଡାଉନ୍ ଡାଉନ୍ ଲାଗୁଥିଲା ସେଥିପାଇଁ ଟିକେ ବାଡେଇ ଦେଲି ଆଉ।
ନିଶ୍ଚିତ ଭାବରେ ଯେମିତି କହିଲେ ଆପଣ ଡାଏଟ୍ କରୁଚନ୍ତି ମାନେ ନିଜ ସ୍ୱାସ୍ଥ୍ୟର ବି ଆପଣ ବୋହୁତୁ ଆ ଦେଖାଶୁଣା କରୁଛନ୍ତି ଆଉ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆପଣ ବୋହୁତ ସଚେତନ ଅଛନ୍ତି ତ ଜାଣିକରି ବୋହୁତ ଖୁସି ଲାଗିଲା। ଯେ ଆପଣ ଖାଦ୍ୟ ପେୟରେ ଧ୍ୟାନ ଦୋଉଚନ୍ତି। ଆଉ ସ୍ଵା ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେ ଆପଣ ଅ ଲଗା ଭାବରେ ବ୍ୟାୟାମ କରୁଚନ୍ତି ଖାଇବାରେ ଧ୍ୟାନ ସେଟା ମଧ୍ୟ ବୋହୁତ ସୁନ୍ଦର ଲାଗିଲା କି ଆପଣ ଆପଣଙ୍କର ଜୀବଶୈଳୀକୁ ବୋହୁ ତୁ ସଠିକ ଭାବରେ ରଖିଛନ୍ତି।
ନାହିଁ ନାଇଁ ବ୍ୟାୟାମ ନକରିଲେ ହବ। ସେଟା ତ ଆମେ ନିହାତି କରିବୁ କାହିଁକି ନା। ଯଦି ଦେହ ହାତ ଫିଟ୍ ରଖିବୁନି ତ ଚଳିବୁ କେମିତି ବଞ୍ଚିବୁ କେମିତି ନାଇଁ।
ଆଚ୍ଛା ଆଚ୍ଛା ବୋହୁତ ସୁନ୍ଦର ଆପଣଙ୍କର ଚିନ୍ତାଧାରା ଆପଣଙ୍କର କଥାବାର୍ତ୍ତା ମଧ୍ୟ ଖୁବ ସୁନ୍ଦର ବୋହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହୋଇ। ଆଉ ଏମିତି ନୂଆ ନୂଆ ଆପଣଙ୍କର ଅନୁଭୂତି ମତେ ଆପଣ ଅ ବଣ୍ଟନ କରନ୍ତୁ ବୋହୁତୁ ଭଲ ଲାଗୁଚି ଆପଣଙ୍କର କଥା ଗୁଡିକ ଶୁଣିବାକୁ।
ନିହାତି ନିହାତି କାହିଁକି ନୁହେଁ ଆପଣଙ୍କର ଯେବେବି ସମୟ ମିଳୁଚି ଆପଣ ମତେ କଲ୍ କରନ୍ତୁ। ମୁଁ ଫ୍ରି ଅଛି ଆପଣଙ୍କ ସହିତ କଥା ହବା ପାଇଁ କିଛି ଅସୁବିଧା ନାହିଁ।
ନିଶ୍ଚିତ ଭାବରେ ଆଜ୍ଞା ଆଜ୍ଞା।
ହୁଁ। ତ ଏଇ ହୋଉଚି କଥା ଆପଣ ତାହେଲେ କଣ ଏବେ କଣ ଚାଲିଚି ଆପଣଙ୍କର।
କିଛି ନାହିଁ ବାସ୍ ଗୋଟେ ସାଧାରଣ ଜୀବନ ଯାପ ପନ୍ ପ୍ରତିଦିନ ଉଠି ନିତ୍ୟ କର୍ମ ସାରି ନିଜ କର୍ମକ୍ଷେତ୍ରକୁ ବାହାରିଯାଅ। ପୁଣି କର୍ମକ୍ଷେତ୍ରରୁ ଆଛି କି ଛି ଖାଇ ନେଇ କିଛି ସେବନ କରି ଫୁଣି ବିଶ୍ରାମ ନିଅ ଫୁଣି ଉ ଠି କରି ସ ସଖାଳୁ ଫୁଣି ନିତ୍ୟକର୍ମକୁ ଯା ଏଇଭଳି ଗୋଟେ ସାଧାରଣ ଜୀବନ ଯାପନ ଆମର ଚାଳି ଚାଲିଚି।
ହୁଁ ଯା ହୋଉ ଶୁଣି ବୋହୁତ ଖୁସି ଲାଗିଲା। ଯାହା ହୋଉ ଆପଣ ଆପଣ ବି ମୁଁ ସଜେଷ୍ଟ କରିବି ଟିକେ ଏବେ ଟିକେ ଏକ୍ସରସାଇଜ୍ କରନ୍ତୁ ମଝିରେ ଆପଣ ପୁରା ପତଳା ହେଇଯାଇଥିଲେ ତାପରେ ଏବେ ଟିକେ ଆପଣ ହେଲ୍ଦୀ ତ ଫିର୍ ବି ଠିକ ଅଛି ଆଉ ଯଦି ଆପଣଙ୍କର ଜଷ୍ଟ ସା ହେଇଚି ଚେଷ୍ଟା କରନ୍ତୁ ଆପଣଙ୍କ ହିସାବରେ ଷାଠିଏ ଅଛି ନା କେତେ ଅଛି ଆପଣଙ୍କର ଏବେ ତ ଆପଣ ଯେତୋବୋଳେ ଆଗୁରୁ ଜିମ୍ ଯାଉଥିଲେ କୋହୁଥୁଲେ ମତେ ମୁଁ ମନେ ରଖିଛି।
ଆଜ୍ଞା ଆଜ୍ଞା ଠିକ ଅଛି ରହିଲି ପରେ କଥା ହବା ନମସ୍କାର।